ହାଲୋ -ହାଲୋ।
ହାଲୋ।
ହାଲୋ ଶୁବୁନି?
ହଁ ଶୁବୁଚି କୁହନ୍ତୁ କଣ କରୁଚନ୍ତି? ହାଲୋ। ହାଲୋ।
ତମେ କଣ କରୁଚ?
ଏଇଠେ ଛୋଟ୍ ମ ଝି
ଛୋଟ ଝିଅ କି ତମର?
ହଁ।
ବାହାଘର କେତେ ବର୍ଷ ହେଲାଣି?
ବାହାଘର ପାଞ୍ଚ ବର୍ଷ ହବ ଏଇ
ଓହୋ। ମର ସତର ବର୍ଷ।
ହୁଁ -ହୁଁ ଆଉ ଛୁଆ ପିଲା?
ମୋ ପୁଅ ଦି ଟା ପଢୁଚି ବଡ ପୁଅ ଡିପ୍ଲୋମା କରୁ ସାନ
ହଁ- ହଁ-ହଁ।
ତମେ କଣ ଖାଇଥିଲ?
ମୁଁ ଖାଇଥିଲି ସକାଳେ ପିଠା ଚକୁଳି ପିଠା ଆଉ ଚିକେନ୍ ଖାଇଥିଲି।
ଓ ସକାଳୁ ସକାଳୁ ଚିକେନ୍।
ହଁ। ରୋଷେଇ ଟିକେ ଜଲ୍ଦି ସାରିଦଉଚି ରୋଷେଇ ଟିକେ ଜଲଦି ସରା ହଉଚି ଗରମ୍ ଲାଗୁଚି ନା ବହୁତୁ। ରୋଷେଇ ଏବେ ହଉଚି ଏଁ ଏ- ସନ୍ତଳା ଆଉ ଆଳୁ ଭଜା। ଡାଲି ବାହାରୁ ଶେଷ ହେଲାଣି। ହୁଁ ଆଉ ତମର?
ଏଇ ମୋର ଅଣ୍ଡା, ଡାଲି
ହଁ ହଁ। ଆଇ ତମର ଆଜି ଏକା ମତେ ଚିକେନ ପସନ୍ଦ ନୁହଁ ବଧେ ବେଶୀ କାହାର।
ନାଇଁ ମୁଁ ସେ ହେଲେ ଅଳ୍ପ ଅଳ୍ପ ଟୋଟାଲ ଆଇଁଷ ଖାଉନଥିଲେ ବାଧ୍ୟ କରିକି ଖୁଆଉଛି ଖାଲି ଚିକେନ କୁ ଅଣ୍ଡା ଖାଉଛନ୍ତି।
ନାଇ ଦେହରୁ ଏକା ଆମିଷ ଅଂଶ କମ ହେଇଗଲା ବି ଭଲ ନୁହଁ। ଦେହ ଯାକ ଆମିଷ ଅଂଶ କମ ହେଲେ ବି ଡକ୍ଟର ପାଟି କରିବ।
ହଁ।
ଆଉ। ଆଉ ତମ ଦେହ ଭଲ ଅଛି?
ହଁ ଭଲ ଅଛି। ତମ ଦେହ ଭଲ ଅଛି?
ଆଉ ଭଲ ଅଛି।
ଆଉ
ଆଉ ଛୁଆ ଦିଟାଙ୍କ ଦେହ ଭଲ ଅଛି ଭାଇ ଜଏଣ୍ଟ ଫାମିଲି କି?
ହଁ ଜଏଣ୍ଟ ଫାମିଲି ସମସ୍ତେ ଭଲ ଅଛୁ। ଶଶୁର ଅସୁର।
ହାଲା।
ପୁଅ ଦିଇଟା।
ହଁ ହଁ। ହଁ ଆଉ ରଜ କୁ କଣ ପ୍ଲାନିଂ ଥିଲା?
ରଜ କୁଉ କୁଆ
ହ୍ୟାଲୋ।
ରଜ କୁ କୁଆଡ଼େ ରଜ କୁ କୁଆଡ଼େ ଯାଇନି ଆମର ତ ଘର ପାଖରେ ଦୋଳି ହେଇଥିଲା ସମସ୍ତେ ପାଖ ପଡୋଶୀ ମାନେ ସବୁ ଖେଳୁଥିଲୁ।
ହୁଁ। ହଁ ହୁଁ। ଆଉ କଣ କଣ? ହଁ ବା ଏସିରୁୁ ବାହାରିଲା ମନେ ଖାଲି କେଞ୍ଚି କାଞ୍ଚି ଲାଗୁଚି। ଗରମ ହଉଛି। ଆଉ ବର୍ଷା ଇଆଡ କେମିତି ତମ ଆଡେ?
ବୁଲାବୁଲି ହେ ବର୍ଷ ଜବର୍ କ
ହଁ। ଆଉ ବର୍ଷା ହିଆଡେ କେମିତି?
ବର୍ଷା କାଇଁ ହେଇଛି ଜମା ଥରେ କିି ଦଥର ହେଇଛି ବର୍ଷା ଆଉ ହେଇନି।
ଉ ହୁଁ ହୁଁ। ଏଇପା ଉଠଉଚି କାଲି ଏଠି ଘଡଘଡି ବିଜୁଳି କେଡ଼େ ଜୋରରେ ଆସିଲା। ମାରୁଛି କା କଟୁଛି।
ହ୍ୟାଲୋ।
ହ୍ୟାଲୋ।
କହିଲି ତମ ଆଡେ ବର୍ଷା ହେଲାଣି?
ଆମ ଆଡେ କାଲି ହେଇଥିଲା ମାନେ ହଉଛି ପୁଣି ଛାଡୁଛି ଏମିତି ହଉଛି ବା। ଆଉ ଆଜି ଏଇଟା ହାଇ ପାଣି ଖରାରେ।
କି ହେଲା।
ହୁଁ ହୁଁ ଏ ଯରେ ପୁରା ପ୍ରବଳ। ପାଣି ଖରାଟା ହଉଛି ପରା।
କିଛି ଖାଇବାକୁ ବି ଇଚ୍ଛା ହଉନି ଗରମରେ ରୋଷେଇ କରିବାକୁ ନା ଇଚ୍ଛା ହଉଛି ନା କଣ?
ଖାଇ ରୁଚିବନି ଖାଇବା ପାଇଁ।
ଆଉ ତ ଛାଡ ବୁଲିଯିବ ଏଇ ଖରାରେ ପୁରା ଅଂଶୁଘାତ ହେଇକି ମରିଯିବ ମଣିଷ।
ସବୁ ପାଳି ରଜକୁ ମାନେ ଥିବ ରଜ ଗୋଟେ ଦିନ କେଡେ ଜୋରେ ବର୍ଷା ହୁଏ। ଲାଇନ ହଁ କଟିବ ଯେ ଲାଇନ ପୁରା ଆସିବ ରାତି ବା ସ ସକାଳ ଆସେ ଲାଇନ ବେଳେ ବଳେ ଆସନି ବି।
ପାହାନ୍ତିଆ ବେଳକୁ ନିଦ ହୁଏ। ଯେ ପାହାନ୍ତିଆ ବେଳକୁ ଉଠିକି କାମ କର। ଆଉ କୋଉଠି ଶୋଇବ।
ଏଇ ପାଳି ତ ଖରାରେ ଖରାରେ ଯାଇଛି ଆଉ ରଜ। ହୁଁ।
ରଜ ଗଲାଣି ବସେ କାଇଁ ବେଶି ବର୍ଷା ହଉଛି ହଉନି ବର୍ଷା। ଗଛ ପତ୍ର ସବୁ ଆମର ଶୁଖିଗଲାଣି। ଲଙ୍କା ଗଛ ଦିଇଟା ଲଗେଇଥିଲୁ ଫୁଲ ଗଛ ଦିଅ ଲଗେଇଛୁ ଏରା ଶୁଖିଗଲାଣି ସବୁ।
ହୁଁ।
ଆଉ
ଆଉ
ତମେ କୁଆଡେ ଯାଇନ ବୁଲିବାକୁ?
ଆମର ଆ ନାଇଁ ଆମେ ଯାଇଥିଲୁ ଏଇଠି ଗୋଟେ ରଜ ମହାତ୍ସବ ହଉଥିଲା। ମନାର ପ୍ରସାଦ ବୋଲି ଗୋଟା ଜାଗାଟେ ସେଇଠିକି ଯାଇଥିଲୁ।
ହୁଁ ସେଇଠି ବି କୋଉ ପ୍ରବଳ ଲୋକ ଲୋ କରେ କିଏ କାହାକୁ ଦୋଳି ଛାଡିବ ଫ୍ୟାମିଲି ଯାଇଛନ୍ତି କେହି କାହାକୁ ଦେବେନି ଦୋଳି।
ନାଇଁ ଏତେ ଏତେ ଭିଡ ଭିତରେ ବି ଗରମ ଜବର ହବାର ଖେଳି ବି ଆଉ।
ଛୋଟ ଛୁଆକୁ ଧରିକି ଯାଇଛ। ଜଲ୍ଦି କେମିତି ପଳେଇ ଆସିବ ଖାଲି ଚିନ୍ତା।
ଗାଁ ଗହଳିରେ ଠିକ ଦୋଳି ଗୋଟେ କରିଦବ। ୟା ପରେ ସିଏ ତାପରେ ସେ ତା ସେ ଖେଳୁଥିବ ଆଉ ପାଳି କରିକି।
ଟାଉନ ସହର ଜାଗାରେ କୋଉଠି କା କୋଉଠି ଗଛ କଣ କରି
ନାଇଁ ହୁଁ ନିଜ ଘର ଆଗରେ ନିଜେ ନାଇଁ ଗାଁ ଗହଳି କଥା କହ। ଗାଁ ଗହଳି ଟାଉନରେ ବେଶି ଏତେ ଗାଁ ଗହଳିରେ ବେଶି ଖୁସି ଲାଗେ ନା ଆଉ।
ହଁ ହେଇଟା ଗାଁ ଗହଳିଆ ବହୁତ।
ଆଉ ସହରରେ ସବୁ ଏକଲା ଏକଲା। ନିଜ କାମ ନିଜେ କରନ୍ତି। ଗାଁରେ ସେ ମିଶା ମିଶି ହେଇକି ଚଳନ୍ତି ଆଉ।
ଆଉ ପିଠାପଣା କଣ ହେଇଥିଲା? ରଜକୁ ପିଠା ପଣା ପୋଡପିଠା ତ ରଜରେ ଫେମସ।
ହଁ ଯେ ମୁଁ ଏଥର କରିନଥିଲି ଆଉ ଯୋଉ ସେମିତି ଖାଲି ପ୍ରେସରରେ ଦେଇ ଦେଇଛି। ବାଟିକି ଫେଣିକି ତା ନଡ଼ିଆ କାଜୁ ହେଡ଼ିକା ଗୋଳିକି ଗୁଡ଼ ହେରିକା ମିଶେଇ ଦେଇଥିଲି। ପ୍ରେସରରେ ବସେଇ ଦେଇଥିଲି।
ହୁଁ।
ହେଲା। ସେତିକି ବୁଲିଦେଇକି ପାଞ୍ଚ ଦଶ ମିନିଟ୍ ସିମ କରିକି ବସେଇ ଦେଇଥିଲି। ସେଟା କରିଥିଲି। ଚକୁଳି ବି କରା ହେଇଥିଲା। ଆଉ ବରା କରା ହେଇଥିଲା।
ହୁଁ ହୁଁ। ଆଉ ଘରେ ଶାଶୁ ଶଶୁର ଅଛନ୍ତି?
ନାଇଁ ଶାଶୁ ନଷ୍ଟ ହେଇଗଲାନି। ସାତ ବର୍ଷ ହେଲା ଶଶୁର ତ ତା ତା ଆଗରୁ ନଷ୍ଟ ହେଇ ଯାଇଥିଲେ ମ୍ୟାରେଜ ହେଇନଥିଲା। ଆଉ ତମର କିଏ କିଏ ସବୁ ଅଛନ୍ତି?
ଆମ ଜଏଣ୍ଟ ଫ୍ୟାମିଲିରେ ଦେଢଶୁର ଆଉ ଯା ଶାଶୁ ଶଶୁର ଖୁଡି ଶାଶୁହର। ତାଙ୍କ ଦାଦ ଶାଶୁର ଖୁଡି ଶାଶୁର ଆଉ ତାଙ୍କ ପୁଅ ବୋହୂ। ଆମର ହଁ।
ଓହୋ।
ଏଇ ଏମତା ଘର ଟିକେ ମ ଶୁଣିବାକୁ ବହୁତ କମ ମିଳେ ବା ଆଜିକାଲି
ହଁ ଖୁଡୀ ଶାଶୁ ହେକା ସବୁ ଏକାଠି ଅଛନ୍ତି ତ
ହୁଁ।
କାମରେ ସବୁ ଆସନ୍ତି ଗାଁରେ ଗାଁ ରେ ଆସନ୍ତି ତାଙ୍କର ଚାରଟା ପୁଅ ଖୁଡତା ସୁର ଅଛନ୍ତି।
ଆମର ବି ଉଠି ଆସିଛୁ କଣ କହିଲ ଗାଁରେ ମାନେ କମ ଜା ଗାକୁ ପ୍ଲେସକମ କୁ ଭଲସେ ଘର ଦ୍ୱାର କରା ତାପରେ ହେଇଠୁ ଚାରି ପାଞ୍ଚ କିଲୋମିଟର ଉଠି ଆସିଛୁ ଗୋଟେ ଯାଗାକୁ ଉଠିକି ହେଲେ ବ୍ରାହ୍ମଣ ଶାସନ ମାନେ ବ୍ରାହ୍ମଣ ଘର ବେଶୀ ଅଛନ୍ତି। କେଉଟ ଘର ହେନ୍ତୀ ଦି ଘର ମାନେ ଆଉ ଏପଟେ ହାଡି ସାଇଟା ତ ଆମେ ବ୍ରାହ୍ମଣ ହେରିକା ମିଶିକିନା ଚଳୁଛୁ ଆଉ
ହଁ।
ଏଠି ଘର ଆ ଆଉ କୁଆଡେ ଯିବା ଘରୁ ବାହାରିଆର ନାହିଁ ସେଠି ପୋସ ସନ୍ଦନ ଅନୁଯାଇ ଯାହାର ଯେଝା।
ହଁ।
ହୁଁ।
ନିଜ କଥା ତ ନିଜେ ସମ୍ଭାଳିଲା ବେଳକୁ ଅସୁବିଧା ଯୋଉ ହଉଛି ଆଉ
ଯେଜା କାମ ତ ଏତେ ଯେ ତମ କାମ ସରଲା କେମିତି ଶୋଇ ପଡିବ କି ଗଡି ପଡିବ ଟିକେ କୋଉଠି ତୁମେ ପଢଉଚ
ହୁଁ ତାପରେ ନା ତମର ଛୋଟ ଛୁଆ ଯେ ବେଶୀ ହଇରାଣ ହଉଥିବ ଟିକେ ଆଉ
ଆଉ ଶୋଇ ଦଉନାହାତି ବେଳେ ବେଳେ ଗୋ ଟେ କେତେ ମୁଁ ବାହାରେ ରହୁଛି ନା ହଁ।
ହେବ।
ହଁ ମତେ ଇଏ ଛାଡିକିନା ସେ ପ୍ରକୃତରେ କୁଆଡେ ଯାଉନି। ଦି ମିନିଟ କୁଆଡେ ଗଲେ ପେଏଁ ଚେଏଁ ଚାଲିଥିବ ତାର।
ଛୋଟ ଛୁଆ ହେଲେ ଆଉ ବଡ ହେଲା ପର୍ଯ୍ୟନ୍ତ ହଇରାଣ ହେବେ ଆଉ
ହୁଁ। ଖାଇବା ପେୟ ତା ଦେହ ଖରାପ ଠାକୁର ହେଇଥିଲେ ଯୋଉ ମିଳିମିଳା ଠାକୁର। ଘରକୁ ପୁରା ଝଡିଗଲା ଛୁଆଟା।
ହଁ ସେଇତ ତ ହେଲେ ପୁରା ଝଡି ଯାଆନ୍ତି ଆଉ
ହୁଁ ପୁଣି ଏବେ ତା ଠାକୁର ଧୀରେ ଆ ଦିଦିନି ହେଇକି ମୋ ବାପ ଘରେ ଥିଲି ଠାକୁର ହେଲା। ତାଙ୍କ ମୋ ଦିଅରଙ୍କର ବାହାଘର ତିନି ଦିନି ଅଛି ହେଲା ତିନି ଦିନିଆ ଦିନ ବାହାଘର ଦିନ ମୁଁ ସକାଳୁ ଆସିଲି ସମବାରେ ବାହାଘର ହେଲା ଦିନ ବାହାହବ ମୁଁ ସକାଳୁ ପୁରା ଆସିଲି ପଣା ପାଣି ଦିଆହେଲା ତିନି ଦିନିଆ ଦିନ ଦେଇକି ଆସିଲି। ନ ଆସିବା କାମରେ କହିବେ ଘରର ବୋହୂଟା ଯାଇନା ଅଛି ଇଆଡେ ହଁ। ହଁ ସାଙ୍ଗେ ସାଙ୍ଗେ ପା ମାଡିଗଲେ ଦେହସାରା ଜାଣିହବ
ସେ ତ ନିମପତ୍ରରେ ଖାଲି ଗାଧେଇଥିବଟ ତାକୁ ନିଆଁ ପଟରେ ଶୁଆଇବ
ତା ମୁଁ ଅ ନଣନ୍ଦ ସେ ନର୍ସିଂ କରନ୍ତି ଏବେ ଯେ ଗମେଣ୍ଟରେ ହେଇଗଲାଣି ତାଙ୍କର ହେଲା। ସିଏ ଆଉ କହିଲେ କହିଲେ ହେରା କିଛି ଦବନି ଖାଲି ଏମତି ଠାକୁରଙ୍କ ମୁଣ୍ଡିଆ ମାର କେମିତି କମିଯାଉ। ଆଉ ଗୋଟେ ମେଡିସିନ ଦେଲେ ହେ ମେଡିସ ତିନଟା ଆଣିକିନା ଦେଲି ମାନେ ଦି ଦିନି ଭିତରେ ଦେଖ ଏଇ ମେଡିସିନଟା ଦେଲି। ସାଙ୍ଗେ ସାଙ୍ଗେ ଫୁଣି ହେମୋପାତି ଦେଲି। ହଁ ହୁମପାତି ଦେଲି ଯେ ହେଟା କମିଗଲା।
ହଁ।
ଦି ଠିପି ଖାଇଚି କମିଗଲା।
ଆଉ ଥରେ ମୋର ହେଇଥିଲା ଯୋଉ ହାଡଫୁଟି।
ଏଇରାକ ବହୁତ ଡେଞ୍ଜର।
ସବୁଆଡେ ହେଇଯାଇଥିଲା ପୁଣି ମୁଁ ଆଉ ଉଠି ସବୁ ଛୋଟ ଟେ ହେଇଥିଲା ତାକୁ କୂଳରେ କେମତି ଖୁଆଇବ?
ଛୋଟ ଛୁ ଚୁ ମାନେ ବଡମାନଙ୍କର ଯଦି ଘର କଣ କରିବ ଛୋଟ ଛୁଆ ଧରିକି।
ସବୁଆଡେ ଉଠି ଉଠି ଯାଇଥିଲା ମାନେ ଠାକୁର ଉଠି ଯାଇଥିଲେ ଛୁଆକୁ ହୁଆଁ ହା
ହଁ।
ହଁ ହଁ।